ହ
ହଁ
ହଁ କହ
ଉୁଁ କଣ କରୁଥିଲୁ
ଏଇଠି ଗଡ ପଡ ହଉଥିଲି
ହୁଁ ହୁଁ ଖାଇବା ପିଆ ସଇଲାଇ
ହଁ
ହୁଁ ହୁଁ
ସରିଲାଣି ତିନିଟା ବାଜିବ ଆଉ ଖାଇବା ପିଇବା ସରିଲାଣି
ହୁଁ ଆମର ବା ଏଠି ଝଡ ତୋଫାନ ହେଇକି ବାରିରେ ସବୁ ଗଛ ବର୍ ଗଛ ଭାଙ୍ଗି ଯାଇଛି
ହୁଁ ହୁଁ ହୁଁ
ଡାଳ ଭାଙ୍ଗିଛି
ଏ କାଳବୈଶାଖୀ ହେଇଥିବ ଆଉ
ହୁଁ ନଡିଆ ବାଉଙ୍ଗା ସବୁ ପଡିଛି
ହୁଁ ଆମ ବାହରେ ନଡିଆ ବୋଧେ ଅଧିକ
ହଁ ହଁ ଆମବାର ବହୁତ ନଡିଆ ଗଛ ଦଶ ଦଶ ପନ୍ଦରଟା ନଡ଼ିଆ ଗଛ କଣ କହିଲୁ
ଗୋଆ
ହୁଁ ଗୁଆ ବି ଅଛି ଦଶ ପନ୍ଦରଟା ଗଛ ଗୁଆ ବହୁତ ଫଳେ ଆମର ବିକ୍ରି ହୁଏ ଆଉ ଆମ ବାପା ବୋଉ ବି ଖାଆନ୍ତି।
ଉଁ ହୁଁ ମୋଉସା ମାଉସୀ ଭଲ ଅଛନ୍ତି?
ହୁଁ ହୁଁ ଭଲ ଅଛନ୍ତି।
ଓହୋ।
ହୁଁ।
ଆଉ ମଝିରେ କଣ କହୁଥିଲୁ ତଙ୍କ ଦେହ ଖରାପ ହେଇଥିଲା।
ହଁ ବା ଦେହ ଖରାପ ହେଇଥିଲା ଏ ତ ମଝିରେ ମଝିରେ ଦେହ ଖରାପବ ମେଡିକାଲ ନବୁ ଫେର୍ ସେଠୁୁ ଭଲ ହେଇକି ଆସନ୍ତି ଆଉ। ଟ୍ରିଟମେଣ୍ଟ କରରେଇକି? ତାଙ୍କର ଏ ଟିକେ କିଡନୀ ପୋବ୍ଲେମ୍।
ଉଁ ହୁଁ ହୁଁ।
ହୁଁ।
କାହାର ମଉସାଙ୍କର ନା ମାଉସୀଙ୍କର?
ଫେ ଦି ଜଣଙ୍କର।
ସେଠୁ କେମିତି କଣ ତମେ କରୁଛ?
କଣ କରୁଛୁ ଏ ତାଙ୍କ ଦି ଜଣଙ୍କୁ ମେଡିକାଲ ନବାକୁ ଯିବାକୁ ପଡେ ଆଉ।
ଓ ମୋଉସା ବା କୋଉଠି ସର୍ଭିସ୍ କରିଛନ୍ତି।
ହୁଁ ମୋଉସା ଅଛନ୍ତି ବା କଟକ କଲେକ୍ଟଟରେ।
ହଁ ଆଉ ଭଲ ପ ଗମେଣ୍ଟ ଜବ।
ହୁଁ।
ଆମ ମୋଉସା ଏଇନା ଡିଉଟି ଯାଉନାହାନ୍ତି ବୋଲି।
ନାଇଁ ଏଇନା ଡିଉଟି ଯାଉନାହାନ୍ତି ଦେହ ଖରାପ ନା ଛୁଟିରେ ଅଛନ୍ତି।
ଓ ହୋ ହୋ।
ହୁଁ।
ହ ହ
ଆଏଁଓ ଆଉ?
ବୋଉଁ ବୋଉଙ୍କର ଦେହ ବି ଖରାପେ?
ବୋଉଙ୍କୁ ଦେହ କରେ ମୁଁ ସେଇ ତତେ କଣ ପାଇଁ ଫୋନ କରିଥିଲି କହିଲୁ ଆଉ ସେ ଦି ଜଣ କହୁଛନ୍ତି ପୁରୀ ଯିବେ ବୋଲି ମୁଁ କହିଲି ଏକାଥରେ ତାଙ୍କ ବା ପା ବୋଉ ସମସ୍ତଙ୍କୁ ନେଇକି ହୁଁ।
ହୁଁ ହୁଁ ହୁଁ।
କହୁଥିଲେ ମୁଁ କହିଲି ର ମୋ ସାଙ୍ଗକୁ ଫୋନ କରେ ଏକାଥରେ ସମସ୍ତେ ଯିବା ଆଉ ବୁଲିକି ଆସିବା ଆଉ।
ଉଁ ହୁଁ ହୁଁ ହଁ ତାଙ୍କ ଦେହ ଟିକେ ଖରାପ ତ ସେ କହୁ ଥିଲେ ଜଗା ଦର୍ଶନ କରିବା ପାଇଁ ଆଉ।
ହୁଁ।
ଆଉ କ ଆଉ କଣ କହୁନୁ କଣ?
ହଁ ସେଇ ବା ପୁରୀ ଟିକେ ଯାଇଥାନ୍ତେ ମୁଁ କହିଲି ତାକୁ ପଚାରେ ତୁ କୋଉଦିନ ଫ୍ରି ଥିବୁ ଯିବା ଆଉ।
ହଁ ମୁଁ ସବୁବେଳେ ଫ୍ରି ଅଛି ଯେତେବେଳେ କହିବୁ ଯିବା ଆଉ।
ହଁ ଆମେ ଫେରି ପେସେଣ୍ଟ ଲୋକ ନା ଫେରେ ଆମକୁ ଲାଇନ୍ ରେ ବେଳା ଆଡି ଗଲେ ଆଙ୍କୁ ଫେରେ ଲାଇନରେ ସିଟ୍ ଦବାକୁ ପଡିବ।
କୋଉ ଟାଇମ ରେ ତୁ ତାହେଲେ କହୁଛୁ ପୁରୀ ଯିବାକୁ ମାନେ ରଥଯାତ୍ରା ସମୟରେ କି ଅଲଗା କୋଉ
ନାଇଁ ନାଇଁ ଅଲଗା ସମୟରେ ଯାଏ ସେଇ ରତ୍ନ ମଣ୍ଡପରେ ରତ୍ନ ସିଂହାସନରେ ତାଙ୍କୁ ଦେଖିଆ
ଆଚ୍ଛା ଆଚ୍ଛା ହଁ ଏମିତି ତ ସେ ରଥଯାତ୍ରା ବେଳେ ସେ ରଥ ରେ ଥିବେ ନା ମାଉସୀ ମା ଘରେ ଥିବେ କି ନା?
ହୁଁ ତାପର ଆଙ୍କ ଦେହ ଖରାପ ନା ଆଙ୍କୁ ନେଇକି ଆଉ କଣ ଚାଲି ହବ ଏତେ ବାଟ।
ହୁଁ।
ହୁଁ ସେଇଥି ପାଇଁ କହୁଥିଲି ତାଙ୍କୁ ଏଇ ମନ୍ଦିର ଭିତରେ ଭଗବାନ ଥିବେ ହୁଁ ରତ୍ନାସିଂହାସନରେ ସେଇଠି ଟିକେ ତାଙ୍କୁ ଦର୍ଶନ କରିକି
ହୁଁ!
ତାକୁ ଟିକେ ମହାପ୍ରସାଦ ଖୁଆଇ ଦେଇକି ଆଣିବା ଆଉ ତୁ ଟିକେ ସାଙ୍ଗରେ ଗଲେ ଗଲେ ଟିକେ ଭଲ ହୁଅନ୍ତା।
ହଁ ଯିବା ଆଉ ଆମ ସମସ୍ତେଇଛା କର ଛନ୍ତି ଚାଲନ୍ତୁ ଟିକେ ଜାଗ ଦର୍ଶନ କରିବେ ଆଉ ସେ ସମୁଦ୍ର କୂଳକୁ ଯାଇପାରିବେନି
ସମୁଦ୍ର କୂଳକୁ ହଁ କହିଲେ ନେବା ସିଏ ତ ଚାଲି ପାରିବନି ସେ ସେଠି ବସିବେ ଆମେ ନହେଲେ ଟିକେ ଯାଇ ପିବ ଲ ପଡ଼ିଆସିବା ଆଉ ପୁରୀ ଯେତେବେଳେ ଯିବା ସମୁଦ୍ରକୁ ନ ଗଲେ ଇଏ ନା ତାଙ୍କ ଶ୍ୱଶୁର ସେି ଶ୍ୱଶୁର ଟିକେ ପାଦ ଟିକେ ଧୋଇବା କଥା
କେତେ ଜାଗା ତ ଅଛି ପୁରୀରେ ଦେଖିବା ପାଇଁ ସାକ୍ଷୀ ଗୋପାଳ ଅଛି ଉଁ ଆଆଡେ ଗୁଣ୍ଡିଚା ମନ୍ଦିର ଅଛି ବହୁତ ଜାଗା ଅଛି
ହୁଁ ଗୋଟେ ଆମେ ଏବେ କଣ ବାଲିକପେଶ୍ଵର
ହଁ ଆଉ ଗୋଟେ ଜାଗା ନାହିଁ କି ମାତା ମଠ
ହଁ ସେଇଟା ଅଛି ସେଇଟା ବଢିଆ ଜାଗା ଟା ସବୁଠୁ
ହଁ ସେଟା ଅଛି ଆଉ ଗୋଟେ କୋଉ ମନ୍ଦିର ଅଛି ବା ନରେନ୍ଦ୍ର ନରେନ୍ଦ୍ର ପୋଖରୀ କେବେ ଦେଖିଛ?
ହଁ ହଁ ସେଟା ମୁଁ ଯାଇଛି ଛି ବାପା ବୋଉକୁ ଟିକେ ନବା ଆଉ।
ହୁଁ ହୁଁ ହୁଁ ଆଉ ଗୋଟେ କୋଉ ଶିବ ମନ୍ଦିର ଅଛି ମୁଁ ମନେ ପଡୁନି।
ଓଁକାରଶ୍ୱର ଓଁକାରଶ୍ୱର ମନ୍ଦିର ଓଁକାରଶ୍ୱର ଲ ଗନାଥ
ହଁ ହଁ ସେ ଲୋକ ନାଥା ହଁ ମୁଁ ଭୁଲି ଯାଇଥିଲି ରୁନାଥ ହଁ ହଁ ପ୍ରବଳ ମାଛ ହଁ ପରା ସେଇ ସେଇ ଜାଗା ଟା ବୁଲି ଯାଇଛି। ଖାଲି ତମେ ପୁରୀ ଯିବା ପ୍ଲାନିଂ କରିଛ ନା ଆଉ ସେ କୋଣାର୍କ ଚନ୍ଦ୍ରଭାଗା। ନା କାକଟପୁରରୁ ଏମିତି ଇଏ ଅଛି ତମର
ହୁଁ ନାଇଁ ମୁଁ ଭାବୁଛି କଣ କହିଲୁ ଆଡେ ସବୁ ରଖିଲେ ବାପା ବୋଉଙ୍କୁ ଏତେ ସମୟ ଆମେ ରଖିପାରିବାନି ବା ବାହାରେ ନା ତାଙ୍କୁ କଣ କରିବା ଖାଲି ପୁରୀ ନେଇଯିବା ଜଗନ୍ନାଥଙ୍କୁ ଦର୍ଶନ କରେଇଦେବା।
ହୁଁ!
ସିଏ ତ ଦର୍ଶନ କରିବା ଟାଇମରେ ବହୁତ ଟାଇମ ଲାଗିବ ତ ସେମାନେ ଟିକେ ମନ୍ଦିର ଭିତରେ କିଛି ଜାଣିନାହାନ୍ତି। ହଁ ସବୁ ଦେଖି ନାହାନ୍ତି କିଛି ତ ତାଙ୍କୁ ଟିକେ ଦେଖା ଦେେଖି କରି ବୁଝେଇ ଦବା ସେ ସବୁ ଦେଖନ୍ତୁ
ହଁ ତାଙ୍କ ରସେଇସାଳା କୋଇଲି ବୈକୁଣ୍ଠ
ହୁଁ ମା ଲକ୍ଷ୍ମୀ ମାଙ୍କ ମନ୍ଦିର ଆଉ ପାର୍ବତୀ ମାଙ୍କ ସେପଟେ ଅଛି
ବିମଳା ମନ୍ଦିର ଅଛି।
ହୁଁ ତାପରେ ଏଉଡ କଳ୍ପବଟ। ଏଗରା ସବୁ ଦେଖେଇକି ଆମକୁ ଆଣିବା ଆଉ।
ଏଇ ମାଉସା ମାଉସୀ ସେ ମୁକ୍ତି ମଣ୍ଡପକୁୁ ଟିକେ ନବୁ।
ହୁଁ ହୁଁ।
ସେଇ ଯୋଉ ବା ଏମିତି ବାହାରିଲେ ମୁକ୍ତି ମଣ୍ଡପ ନୁହଁ। ଏରା ହୁଁ ଦର୍ଶନ କରିକି ସେ ମୁକ୍ତି ମଣ୍ଡପ ପାଖକୁ ଟିକେ ହୁଁ।
ଆଉ ଗୋଟେ ତାଙ୍କ ପଶ୍ଚିମ ଦ୍ଵାରରେ ଅଛନ୍ତି! ଆମର କାନପ ତା ହନୁମାନ।
ଆଚା
ହେଲା କି ସେଇଟା କଣ ହେଇଥିଲା ନା ପ୍ରଭୁ ହଁ ଯେତଳେ ସମୁଦ୍ର ବହୁତୁ ଗର୍ଜନ କରେ। ତ ସ ଜଗନ୍ନାଥ ଶୋଇପାରନ୍ତିନି ଶୋଇପାରନ୍ତିନି ହଁ ତ ସେ ଅ ହନୁମାନ ଯିଏ ସିଏ କଣ କଲେ ଯେ ପ୍ରତିକ ସାଉଣ୍ଡ ସବୁ ମ ସମୁଦ୍ରର ସେ ନିଜେ ଶୁଣିଲେ ଆଉ ପ୍ରଭୁଙ୍କ ପାଖକୁ ଦବା ଯିବାକୁ ଦେଲେନି। କି ପ୍ରଭୁ ତ ମୋର ଶୋଇଚନ୍ତି। ସିଏ କଣ ପାଇଁ ଶୁଣିବେ। ହୁଁ ହୁଁ। ସେ ନିଜେ ସବୁ କାନ ଡେରିକି ଶୁଣିଲେ। ସମୁଦ୍ରର ଗର୍ଜନ ପ୍ରଭୁଙ୍କ ପାଖକୁ ଟୋଟାଲି ଛାଡିଲେନି।
ହୁଁ।
ହୁଁ।
ଆଉ ସେଇଥିପାଇଁ ତାଙ୍କ କାନ ଗୋଟା ହନୁମାନ ବୋଧେ ତାଙ୍କର ନାଁ ଦିଆ ହେଇଚି ଆଉ।
କାନ ପୋତା ହନୁମାନ ହୁଁ।
ଆଚ୍ଛା ଆଚ୍ଛା।
ହଁ ତା ପରେ
ହଁ ସେ ଯୋଉ ସମୁଦ୍ରର ଘୁ ଘୁ ଗର୍ଜନ ଯୋଉ ସେଇଟା ତାଙ୍କ ନିଦ ଭାଙ୍ଗିଯିବ ନା।
ହୁଁ। ହୁଁ ତାପରେ ସେ ଆନନ୍ଦ ବଜାରରେ ଟିକେ ଛପନ ଭୋଗ ର ଟିକେ ସବୁଥିରୁ ଟିକେ ଟିକେ ଖାଇବା ବହୁତ୍ ଇଚ୍ଛା ବାବା ବଉଙ୍କର।
ତୁ କେତେବେଳେ ଯାଇଚି ଦେଖିଛୁ ପୁରୀରେ ଯେତେବେଳେ ନେତ ବନ୍ଧା ହୁଏ। ନୀଳଚକ୍ର ଉପରେ ଯାଇ ନେତ ବାନ୍ଧନ୍ତି। କଥା ନାଇଁ ଓ ସିଏ ଯୋଉ ଅପୂର୍ବ ଦର୍ ଶୁଣୁ।
ହୁଁ ହୁଁ ସେଇଟା କାଳେ ମୁ ଦେଖୁଥିଲି ୟୁଟ୍ୟୁବ୍ ରେ ନା ସେ ତାକୁ ଯିଏ ଦର୍ଶନ କରିଛି ତାର ବହୁତ ପାପ କ୍ଷୟ ହେଇଚି।
ଓ ସିଏ ପୁରା ଅପୂର୍ବ ଦର୍ଶନ। ଯୋଉ ପଣ୍ଡା ମାନେ ଯେମିତି ଚଢି ଚଢି ନେଇକି ଯାଉଥିବେ ତାଙ୍କର ବାନା ବାନ୍ଧିବା ପାଇଁ ସେଠି ଉପରେ ନୀଳଚକ୍ର।
ହୁଁ।
ହଁ ସେଇଠି ତ ଯ ଆମେ ଟିଭିରେ ଜୟ ଜଗନ୍ନାଥ ଚ୍ୟାନେଲ ରେ ଆ ଆମେ ଲଇଭ୍ ଦେଖୁ ଯେମତି ଯାଉଚନ୍ତି ଲୋକ।
ସେଆଙ୍କୁ ଟିକ ସେଇଟା ମଉସ ଉସା ମାଉସୀ ଟିକେ ଦେଖେଇବାର ଅଛି ଦର୍ଶନ କରିବାର।
କଣ କହିଲୁ।
ନାଇଁ ସେ ସେ ଉପର ବେଳା ଟାଇମ ପାଞ୍ଚଟା ବେଳେ ସନ୍ଧ୍ୟା ପାଞ୍ଚଟା।
ସେଇ ଟାଇ
ଏ ଦର୍ଶନ ଠାକୁରଙ୍କୁ କରିକି! ଇଆଡ଼େ ମହାପ୍ରସାଦ ଖାଇକି ଆନନ୍ଦ ବଜାରେ ତାପରେ ଆସିକି। କି ଆରାମ ସେ ଦେଖି ହେଇପାରିବ।
ହୁଁ। ହ ସେ ତାଙ୍କୁ ଫରେ ଧରିକି ନବା ପଡି଼ବ ସେ ଠିକ ସେ ଚାଲି ପାରୁନାହାନ୍ତି।
ସେଇ ବା ଟାଇମ୍ ଲାଗିବ ଏମିତି ସାରିବ ଆଡ଼େ ଆସି ଦେଖିବ ଏଇ ଦର୍ଶନ ଟା କରିବ।
ହୁଁ।
ପଣ୍ଡା ମାନେ ଯା ହି ଯାଉଥିବେ ଉପରକୁ ଚଢି଼କି ଉପରକୁ ପୁରା ସୁଦର୍ଶନ ଚକ୍ର ପାଖକୁ ଯାଇ।
ସେଠି ନିଜ ଅଣ୍ଟାରେ ଭିଡି଼କି ସବୁ ନେଇକି ଯାଇଥିବେ ପତାକା
ହଁବା। ହଁ ବା ସେ କାଳେ ପଚାଶ କେଜି ଓଜନ ର ନେଇକି ଯାଆନ୍ତି।
ଅଣ୍ଟାରେ ଭିଡିକି ପୁଣି ଅଣ୍ଟାରେ ଏମତି ଭି- ସେକେମିତି ଚଢି଼ ଚଢି଼ ଏତେ ଉଚ୍ଚା ମନ୍ଦିରକୁ। ସେ ଯିବ। କି ଅଲୌକିକ ଦୃଶ୍ୟ ସେ। ସେ ଭାଗ୍ୟର ଥିଲେ ମୂଳେ ସେ ଦୃଶ୍ୟ। ଆମେ ବି ଜାଣିନଥିଲୁ ଆମେ ଥରେ ଯାଇଥିଲୁ। ଆମେ ଜାଣିନଥିଲୁ ସେଇ ଟାଇମ ଟା ଆମେ ଏମିତି ଖାଇ ପିଇ ସାରି ସେଠି ବୁ ଲୋକମାନେ ସବୁ। ଧାଡି ବାନ୍ଧିକି ଏମିତି ଉପରକୁ ଅନେଇଛି କଣ ଏଠି ହଉଛି ଅନେଇ ଦେଲା ବେଳୁ ଏଇ ଦୃଶ୍ୟ ଆଉ। ଆମେ ତ ଆଉ କୋଉଠି କିଛି। କିଛି ଗଲୁନୁ ସେଇଠି ଛିଡା ହେଇ ଦେଖିଲୁ ଆଗ ଅଧଘଣ୍ଟା ଘଣ୍ଟାଟେ ପୁରା ଆଉ। ହୁଁ।
ମୋର କିନ୍ତୁ,
ତାପରେ ସେଠି ତ ଫୋନ ଫୋନ ଆଲାଉ ନାହିଁ ହଁ। କି ଭିଡିଓ କରିବ କି କିଛି ତ ଆଲାଉ ନାହିଁ ନା କାହାକୁ ବି ହଁ ଭିଡିଓ କଲ୍ କରି ତୁ ଦେଖେଇ ପାରିବୁ ସିନା। ଫୋନ୍ ନାହିଁ ପାଖରେ। ଧର ତାମ ପରିବାରରେ କିଏ ଅଛନ୍ତି। ଟିକେ ଫୋନ କରିବା ଦେଖ ଦେଖ କିତ ଫୋନ ନାଇଁ। କିଏବି ଭିଡିଓ କରିକି ଆଣିପାରିବନି।
ହୁଁ ସେ ଭଲ ହେଇଛି ଫୋନ ଆଲାଉ ନାହିଁ ଭଲ ହେଇଛି। ଆମ ଫୋନ୍ ଟା ଯଦି ଆମ ପାଖରେ ଥାନ୍ତା ନା ଆମେ ଭଗବାନଙ୍କୁ କଣ ଡାକି।
ଆମ୍ବେ ଖାଲି ପ୍ରତ୍ୟେକ ମୁହୂର୍ତ୍ତରେ ଫୋନ ଟା ଟିପି ଦବା। ଫଟୋ ଫଟୋ ଉଠା ଉଠି ଯାଉ ସି ଭଲ ନାହିଁ ଖାଲି ଇଠି ଛିଡା ହବା ଫଟୋ ଉଠେଇ ଚି। ଛିଡ଼ାହବା ଫଟ ଉଠେଇିଆ ଫୋନ୍ ଫୋନ ପଖେରେ।
ହୁଁ ହୁଁ।
ଭଗବାନ ପାଖକୁ ପୁରା ଲୟ ରହିବନି ନା। ଫୋନ ଟବା ଫୋନ ପାଖରେ ହେଲେ ଫୋନ ଟିପିକି ଅନନେଇବାକୁ ପଡି଼ବ। ସେ ଅରୁଣ ସ୍ତମ୍ଭ। ସବୁ ଭଲ ତାଙ୍କର ଠାକୁରଙ୍କର କି ଲୀଳା।
ପରିକ୍ରମା ହେଇଯାଇଛି ସେ ଆହୁରି ସବୁ ବଢି଼ଆ ହେଇଯାଇଛି।
ହୁଁ ହୁଁ ପୁରା ପୁରୀ ଟା ଚେଞ୍ଜ କରିଦେଇଛି ଗମେଣ୍ଟ।
ହୁଁ ଗାଡେନ। ଭା-
ତାଆଗରୁ ବି ବହୁତ ଅପବ୍ୟବସ୍ଥା ଥିଲା ଖରାରେ ଯିବେ ଯେ ଗୋଡ଼। ରାତି ଯାଉଥିଲେ ଏବେ ପାଣି ସ୍ପ୍ରେ କରୁଛନ୍ତି ଫ୍ୟାନ୍ ଲଗେଇ ଦେଇଛନ୍ତି ଠଏ ଠଏ କୁଲର ଫନ୍।
ହୁଁ।
ବଡ ବଡ କୁଲର ଥୋଇ ଦେଇଛନ୍ତି।
ମଝିରେ କଣ କଲେ ନା ଗୋଟେ ଦ୍ଵାର ଖୋଲିଲେ। ଆଉ ସବୁ ବନ୍ଦ କରିଦେଲେ ବହୁତ ଭକ୍ତ ମାନ ବହୁତ ହଇରାଣ ହେଲେ। ଯାହା ହଉ ଭଗବାନଙ୍କ ଦୟାରୁ ସବୁ ଚାରି ଦ୍ଵାରା ଖୋଲିଲା ଚାରିପଟେ ଲୋକ ଯାଇପାରୁଛନ୍ତି।
ହୁଁ। ଭଲ ନା ଗୋଟେ ଧାଡି ବାନ୍ଧ ଛିଡା ହୁଅ ଲାଇନ ରୁହ ଭାରି କଷ୍ଟ ହୁଏ ଛୁଆପିଲାଙ୍କୁ ନେଇକି ଯାଇ।
ହୁଁ ଆଉ ତୁ ଟାଇମ ବାହାର କରି ମତେ ଜଣେଇବୁ ମୁ ସେଇ ବିଷୟରେ ଗାଡି ଫାଡି କରିବି।
ହଁ ନା ଯିବା ଆଉ ମଉସା ମାଉସୀ ସେତେବେଳେ ଇଚ୍ଛା କରିଛନ୍ତି ଜଗା ଦର୍ଶନ କରିବେ ବୋଲି ନାଇଁ ନାଇଁ ଯିବା। ଯିବା ଆଉ ଛି ଏଥିରେ ଆଉତୁ
ତୋ ଭାଇ ଭଉଣୀ କି ନେଇ ଆସିବୁ ନହେଲେ ସାଙ୍ଗରେ ଆଉ, ନେଇଯିବା ଆଉ।
ହୁଁ ହୁଁ।
ହେଲା କିି?
ହୁଁ।
ହଁ। ଆଉ ଟିକେ ନ ମୁୁଁ ତୋ ପାଇଁ ନଡିଆ ନେବି କି? ତୁ ଜଗା ତ ନଡିଆ ଭଲ ପାଏନା ନଡ଼ିଆ ନେବି ଏଇଠି
ଆଉ ନଡିଆ ଆଣିଥିବୁ ତମ ବାରିରେ କଣ ଅ ନଡିଆ ଆଉ ଆଣିଥିବୁ ଦିଟା ଆଉ କଣ ଆଉ ତତେ କହିବି?
ହଉ ହଉ।
ହଉ।
ରଖୁଚି।